ହୁଁ।
ଆରେ ନା ମୁଁ ଗ୍ରୁପ୍ ରେ ପଠଉଥିଲି କିଏ ଫ୍ରି ଅଛ କି।
କିଏ ଦେଲେ ରିପ୍ଲାଏ କିଏ ଦେଲା କି?
ହଁ ଦେଲେ କହିଲେ ଅନଲାଇନ୍ ଆସ କଥା ହବ।
ତାପରେ କଥା ହେଲୁ?
ଆରେ ମୁଁ କହିଲି ଟିକେ କାମ ଅଛି ଆଉ ଟିକେ ପରେ କ
କିଏ କିଏ କହିଲା କି
ହେ ପୁଅଟା ରେଛୁ। ରେଚୁ ନୁହଁ ବେ ସେଟା ମଲିକି କଣ ଗୋଟେ।
ଓହୋ, ହଁ ଏଟା କଣ ସତ୍ୟ ମଲିକି ନା କଣ ଗୋଟେ ଅଛି କି ଗୋଟେ।
ହଁ ହଁ ସତ୍ୟ ମଲ୍ଲିକ, ପୁଅଟା କି ରେ?
ଉଁ, ଆହାଜି ଗୋଟେ କଣ କହିଲୁ ଏଇ ଯୋଉ ରୁଚୁ ଯୋଉ ଝିଅ ଟା ମୋ।
ହଁ।
ସେ ଆଜି କହିଲା କିଏ ଅନଲାଇନ୍ ଅଛ କି ଆଜି ଗ୍ରୁପ୍ ରେ ସେଠୁ ଏଠୁ ସ୍ୟାନ୍ ସ୍ୟାନ୍ ବୋଲି ଗୋଟେ ଝିଅ ପୁଅଟେ ନାହିଁ ବେ।
ହଁ ହଁ।
ଏ ଚାନ ବୋଲି ଯୋଉ ପୁଅଟା ସେଇଠୁ କହିଲା, କହିଲା ମୁଁ ଅଛି ଅନଲାଇନ ଆଉ। ସେଠୁ ଇଏ ଗଲା କିଏ ତମେ ଗଧିବ ନା ପୁଅ ହେଲା। ଏଇଠିକି କହିଲା ବଏଜ ଏଇଠୁ ବଏଜ ଯେମିତି କହିଦେଲା ସେଇଠୁ ଗଲା ଓକେ ଓକେ ତାପରେ ସେଇଠୁ କହିଲା କଲ କରିବି କିରେ ହେ ଯୋଉ ପୁଅପିଲାଟା କହିଲା, କହିଲା କଲ କରିବିକି ଅନଲାଇନରେ ଅଛ। ସେ କହିଲା ନାଇଁ ନାଇଁ ଥାଉ ଥାଉ, ସେ ନାଇଁ ନାଇଁ ଥାଉ ମାନେ ପୁଅ ପିଲା ନାଁ ଶୁଣିକି ହେଠୁ ନାହିଁ କରି
କିଆଁ ତାହଲେ ଆପ୍ ଟି ଡାଉନଲୋଡ କରୁଛ? ନୁହୁ କିରେ।
ହୁଁ ଆଜି ଯଉ ଆଜି ଯଉ ସ୍ତ୍ରୀ ଲୋକଟା ମୋ ସହିତ କଥା ହଉଥିଲା ସେଇଠୁ କହିଲା କହିଲା ଝିଅପିଲାରା ଭଲ ନୁହେଁ। କହିଲା ମୁଁ କଲ କଲି ଝିଅ ତିନିଟା ଝିଅ ପିଲାକୁ ସେ କହିଲା ହଁ କଲେ କଲେ କଲ କର କଥା ହବା। ଆଉ କଲ କଲୁନି ତିନି ଦିନ ତିନ୍ ମାନେ ତିନିି ମିନିଟ୍ ଚାରି ମିନିଟ୍ ଏମିତି କଥା ହେଇକି ତିନ୍ଟା ଝିଅପିଲା କାଟିଦେଲେ। ପୁରା ଲସ୍ ହେଲା ମୋ କଲରା ପଇସା ଆସିଲାନି।
ହଁ ବା। ଏଡିଗିଆରେ ପୁଅ ପୁଆଗରେ କଥା ହେଲେ କଣ ହଉଛି।
ହୁ ସେ କହିଲା ପୁଆପିଲା ଭଲ କଥା ହଉନି କଥା ହେଲି ମତେ ଆଣ୍ଟି ଫାଣ୍ଟି ଡାକିକି ଆଣ୍ଟି ଆଣ୍ଟି କହିକି ଭଲ କଥା ହଉନୁ। ଆଉଝିଅ ପିଲା କାଟିଛ
ହୁଁ ହୁଁ।
ମତେ ଲାଗୁଛି ହେଇ ସେଇ ଯୋଉ ସ୍ତ୍ରୀ ଲୋକଟା ଭଲ ପଇସା ମିଳିବ। କାହିଁକି ନା କଣ କହିଲୁ। ସିଏ ତାପାଖକୁ କଲ କରିଦେଉଛି ତା ମାନେ ତୁ ତତେଖା ତତେ ଖାଲି କହିଦବ ଗୋଟେ ଗୋଟେ କୋତ୍ସିନି। କୋଡିଏଟା ତାକୁ ଯଦି ଗୋଟେ କୋସିନି ପଚାରିବୁ।
ହୁଁ।
ଗାଡିଵାଲା ଚଲଉ ଚଲଉ କା ଦଶ ମିନିଟ ପୁରା ପୂରଣକରୀ ଦଉଛି କଥା ହେଇ। ଲଗାତାରଦବୁ ଲଗାତରେ ବାଟରେ ରହୁନି ଆଉ। ଆଉ ଲଗାତାର କହି କହି କହି କହି ଦୁଇଟା ଓଢିଆ ଘର କହୁଛି ତୁ ଶୁଣିବାକୁ ଇଛା ହବ।
ହଁ ହୁଁ ପଇସା ତାହେଲେ ତାକୁ ଆଉ ତାର ପଇସା ନା ଆଉ।
ମ ରା
ଆମେ ତ ଇଆଡେ ସିଆଡେ କଥା ହଉଛେ ଆମେ କଣ ଆଉ ଷ୍ଟୋରି ଟପିକ ଉପରେ କଥା ହବ ନା।
ମତେ କହିଲା କହିଲା ଆ କହିଲା ପୁଅ ଯଦି ଅନଲାଇନ ରହୁଛ ଆଉ କଲ କରିଵୁ ମତେ। ଆଉ କଥା ହେଇକି ତମର ମୁଁ ମୁଁ ତମର ପୁରଣଦେବୁ କପ୍ଲିଟ କରିଦେବି ସବୁ ଟାସ୍କରେ ତମ ମୋର କଲ୍ କରିକି ପୁରଣକରିଦଵା ଆଉ। ହିଁ କଥା ଆଉ ମୁଁ କହିଲି ମୁଁ ଆଉ କଣ କଥା ହେବି ମୁଁ ଏବେ। କଲ୍ କରି ଆଡେ ସେ ତ ସବୁ ଗପିଵ ତା ତ ଲାଭ।
ହଁ ହଁ ବା।
କହିଲା କହ ଯଦି ଆର ଥବ ପରା ମୁଁ ଆଉ କାଲି ପୁ ପୁରୀ ଯିବି ଆଉ ସେଇଆଡୁ ଆସିଲେ କଣ କଣ କହିଲା ମୁଁ ଆଜି ଦର୍ଶନ କରିଦେବି ଠାକୁର ଏଯୋ ଯୋଉ ଜଗନ୍ନାଥ ଠାକୁର। ଇଆଡେ ଆସିଲେ ତା କଣ କଣ ହେଲା ସବୁ ତୁମକୁ କହିବି ଆଉ। ସବୁ ଆଉ କଥାବାର୍ତ୍ତା ହେଇ ସବୁ ପୁୁରଣ କଥା
ଆରେ ତୁ ଯୋଉ ଏଇଟେ ହମ ଠାକୁରଙ୍କଟେ।
ହୁଁ।
ଯୋଉ ଭି ଆଇ ବି ଦର୍ଶନ ଗୁଡେ କରୁଛନ୍ତି। ଆଉ ନର୍ମାଲ ଗୋଟେ।
ଭିଆଇପି ଦର୍ଶନ ଗୋଟେ ଅଛି? ସେଇଟା କଣ ଦର୍ଶନ ମାନେ ଆଗ ଦର୍ଶନ କରିବେନା କଣ?
ଆରେ ପଇସା ଦେଲେ ଆଗୁଆ ଦର୍ଶନ କରେଇଦେଵେ ହେଲା। ହଁ ବା ବାପା ବୋଉ ନାହାନ୍ତି।
ମୁଁ ଠାକୁର କହୁଛନ୍ତି ମୁଁ ସମସ୍ତଙ୍କୁ ଦେଖାଦେବି ଦର୍ଶନ କରିବି, ସମସ୍ତଙ୍କର ଦର୍ଶନ କରିବା ଏମାନେ କିନ୍ତୁ ପଇସା ଦେଇକି ମାନେ ଆଗୁଆ ଲୋକ ଅନୁସାରେ ଆଉ।
ଲୋକ ଠିଆ ହେବାକୁ ଜୋରରେ ଚାହୁନାହାନ୍ତି ପଇସା ଦେଇକି ସେଇଟା ଭିଆଇପି ଆଉ।
ହଁ ଯଦି ବେଶୀ ବେଶୀ ଭିଡ ଫିଡ ହେଇଗଲା ଆଉ ତମେ ତମର ମାନେ ମ୍ୟାନେଜ କରିକି କରିବ ଆଉ। ଏମତି ଲୋକଙ୍କ କିଛି କ୍ଷତି ହବନି ଆଉ। ଯାହାର ତା ଭିତରେ ଯାହାର ଭାଗ୍ୟ ଥିବ ବୋଲି ଦେଖିବ ଠାକୁରଙ୍କୁ, ଯାହାର ଭାଗ୍ୟ ନଥିଵ ଦେଖି ପାରିବନି। ଆଉ ଜବର ଏମତି ପଇସା ଏମିତି କରି ପଇସା ବାଲା ଆସ ସବୁ ଦେଖିଆ କେମିତି? ଗରିଵ ଲୋକ ନା। ମାନେ କଣ ଗରିବ ଲୋକା ମାନେ କଣ ଠାକୁରଙ୍କୁ ଦେଖିପାରିବନି ନା କଣ ତାଙ୍କର ନାହିଁ କିଛି କିଛି। ମନ ନାହିଁ ଦେଖିଵାକୁ।
ପଇସା ଖାଇ ଆ ସବୁ ତ ପଇସା ପାଇଁ କାମ କରୁଛନ୍ତି।
ତ ଅଭଢା ଗୁରା ଯୋଉ ବିକୁଛନ୍ତି ପଇସା ହେ ତ ଗୋଟେ ଶୁିଣିଲି ଏଇନା ତୋଠୁ। ଆଉ ଆଗରୁ ଏଟା ଶୁଣିଥିଲି ଅଭଡା ବିକନ୍ତି ପଇସା ଦେଇକି, ସେଇଟା ବି ମତେ ବାଗଲାଗୁନି। ମୁଁ ଠାକୁରଙ୍କ ପ୍ରସାଦ ଠାକୁରଙ୍କ ପ୍ରସାଦ ଖାଇବ କିଣିକି ଖାଇବ।
ହଁ ବା କିଣିକି ଖାଇବୁ ପ୍ରସାଦ ଖାଇଲେ।
ପ୍ରସାଦ ପ୍ରସାଦ ମାନେ କଣ ସେ ଜାଣିଛନ୍ତି କି ଆଉ। ପ୍ରସାଦ ପ୍ରସାଦ ଆଉ କିଣି ଯୋଉ ବିକୁ ଛନ୍ତି।
ହୁଁ।
ଗାଁ ଗହଳି ରେ ଯେମିତି ପ୍ରସାଦ୍ ଦିଆହଉଛି ଏଠି ବି ସେମିତି ଏଟା ଗୋଟେ ପ୍ରସଦ୍। ଏଟା ମହାପ୍ରସଦ ଏଟା ପୁରା ବଡ ସେଉଠୁ।
କି ଟେଷ୍ଟ୍ ବେ ଖାଇବାରେ।
ମୁଁ କହିଲି ସାଇନି ରେ, ମୁଁ ଯାଇନି ଖାଇନି ଏବେ ମୋତେ ତିନିଥର ଚାଷ୍ ମିଳିଲାନି ଯିବା ପାଇଁ ପୁରୀ ହେଲା।
ଏଁ।
ନାହିଁ କରୁଛି ଗଲେ।
ଡୋରି ଲାଗିନି ଡୋରି ଲାଗିଲେ ଯିବୁ ଆଉ।
ଆରେ ହେ ଷ୍ଟୋ ଗୋ ସ୍ତ୍ରୀ ଲୋକ ଡ଼ା ଏମ୍ତି କଇଲା, ମୁଁ ଏ ସ୍ତ୍ରୀ ଲୋକଟା କୁ ଏମ୍ତି କହିବି? କୁଲ୍ ତିନ୍ଥର ମାନେ ଚାନ୍ସ୍ ମିଳି ଲାନି ଯାଇନି, ଗଲିନି ନାହିଁ କରଦେଲି ନିଜେ ନିଜେ। କଇଲା ଡୋରି ଲାଗିନି ତୋର ଯିବୁନି।
ହଁ ବେ ଡୋରି ନ ଲାଗିଲେ ଜୀବନି।
ମୁଁ ହେଠୁ କଇଲି, ମୁଁ କହିଲି ଆମ ସାଙ୍ଗ ହାରିକା ସବୁ୍ ପ୍ଲାନ୍ କରିଚୁ ଆଉ ପଇସା ଫଇସା କମେଇଲା ଆମେ ସାଙ୍ଗ ହେଇ ସମେସ୍ତେ ଯିବୁ। ନିଜ ପରିବାର ଲୋକ ବି ନବୁ, ପ୍ରାଏ ଏମ୍ତି ସବୁ ମାନେ ଆଇଁଷ ଫାଇଁସ ଆମେ ଛାଡ଼ଦେଇଛୁ ନା। ଆମେ ଏନ୍ତି ପୁରା ସେଇ ଗ୍ରୁପ୍ ଅନୁ ସାରେ ଯିବୁ ଆଉ। ଯୋଉ ଗ୍ରୁପ୍ ପୁରା ଏମ୍ତି ପୁରା ନିର୍ମଳ ଥବ। ସେଡ଼ୁ ଗଲା ଭଲ ଭଲ।
ଆଉ ଯୋଉ ଜାନ୍ଛୁ ପୁରୀରେ, ସରି। ଯୁମୁ ସେଇଠି ଜଗନ୍ନାଥଙ୍କ ଆଡ଼େ, ଡେଲି ଇ ଦଶ ଲକ୍ଷ ର ବାସନ କିଣା ହୋଉଚି ଡେଲି।
ଦସ ଲକ୍ଷ ର?
ହଁ।
ଯୋଉ ମାଟି ହାଣ୍ଡିରେ ଯୋଉ ବାସନ।
ଏ ମାଟି ହାଣ୍ଡି ବାସନରା କୁ ଦଶ ଲକ୍ଷ?
ହୁଁ କେତେ ପ୍ରକାର ଭୁଗ ହଉଚି ଜାଣିଚୁ।
ଆରେ ହେଇ ଗୁଟେ କା ହେଇ ଯୋଉ ଯୁରା ଚକ ବୁଲେେଇ ବୁଲେେଇ ଯୁରା କରନ୍ତି ମ ଯୁରା ମାଟି ହାଣ୍ଡି ବନାନ୍ତି।
ହଁ ଅଁ।
ତାଙ୍କର କାଳେ ଭାଲୁ ହେପଟେ ଅଧିକା କାଳେ ଅଧିକା ବନଉଛନ୍ତି। ଯା କାଳେ ସଜା ସୁଜି ହେଇକି ସବୁ ବା ବଡ଼ ଦାଣ୍ଡେ ଉପରେ ରଖା ହାଉଚି ଏସିସ୍ ନେବା ପାଇଁ ସବୁ ଲୋକ ବିକ୍ରି ବିକ୍ରି କରଚନ୍ତି।
ଉଁ।
ବିଭିନ୍ନ ପ୍ରକାର ସବୁ ମାଟି ଥାଳି ଫାଳି ଇଏ
ଆରେ ମୁଁ ଜାଣିନଥିଲି ଡେଲି ଦଶ୍ ଲକ୍ଷାରେ ବାସନ କିଣା ହଉଚି ବୋଲି। ଚୋଉ ପୁରୀର ଚିଏ କଣ କିରେ ଗଜପତି ଯିଏ ମ ଗଜପତି ହଁ। ଥିଏ ତାଙ୍କ୍ ପୋଡ଼କାଷ୍ଟ୍ ଗୁଟେ ଦେଖିଥିଲି
ଉଁ।
ମୁଁ ଜାଇଁଲିି ହେଟା ଡେଲି କିଣା ହଉଚି ଦଶ ଲକ୍ଷର ବାସନ୍।
ଯା ଚ କଁ ଅଇଁଠା କରା ଯୋ ଅଇଁଠା କରା ହଉଛି କି ଯୋଉ ଭୋଗ ଭୋଗ ରା ରନ୍ଧା ରନ୍ଧି ହେଇକି। ଏଡ଼ା ପୁଣ୍ ଆଉଥରେ ନୂଆ କରାହେଇ ଆଉଥରେ ପୁଣି ଆଉଥରେ
ଆରେ ଯଉଗୁରା ଜଗନ୍ନାଥଙ୍କ ଠାରେ ଲାଗୁଛି ସେରା ଫୁଣୀ ମାନେ ଆଜି ଲାଗିଲା ଆଜି ସନ୍ଧ୍ୟାରେ ଭଙ୍ଗା ହବ ରା ସବୁ।
ଡେଲି ଦଶ ଲକ୍ଷ ହେଉଚି ହବ ଏତେ ଗୁଡେ କିନ୍ତୁ ଗୋଟେ ତାଅ
ଆରେ ସି ସିଏ ତ କହିଲା
ଏନ୍ତି ତ ସପ୍ତାଏ ଭିତ୍ରେ କେତେ ଦି ସତା ଭିତରେ ଏମିତି ଗୋଟେ ଗୁଟି ପଳେଇବ।
ଅଁ ବା। ଆରେ ଦଶ ଲକ୍ଷ ନା ଦଶ ଲକ୍ଷ ବାସନ ହେଇଟା ମୁଁ ବୁଝିପାର୍ଲିନି ଆଉ।
ଦଶ୍ ଲକ୍ଷ ବାସନ ହେଇଥିବ ଏ
ହେଇଥିମ।
ବହୁତ ଆସୁନାହାନ୍ତି ନା ବହୁତ ଗୋରେ
ଆରେ ପୁ ପୁରୀ ସରି ଯେତି ମାନେ ସେଇ ଏରିଆ ରେ ସେ ଯେତିକି ସବୁ ଭୋଗ ସେଇରାା ସବୁ ଉଁ ତାଙ୍କ ହେଇ ଇଏ ରୁ କଣ ହଉଛି ସବୁ ଭାଙ୍ଗା ହଉଛିରା ହେଲା। ପଳେ ନୂଆ କାଟିଦିଅ?
ଓ ହୋ।
ଛପଣ ପକାର ଭୋଗ ଲାଗୁଛି ବା?
ହଁ ଛପନ ପ୍ରକାର କଅଁ କୁହନ୍ତୁ ଉଁ।
ହଁ ଛପୁ ପୁଣି ହାଣ୍ଡି ଯୋଉ ହାଣ୍ଟି ମ
ହୁଁ।
ସେଟା କଣ ଗୋଟେ ମାନେ ଅଗାଧୁଆ ନା କଣ ଗୋଟେ ଛୁଇଁଦେଲେ ସବୁ ଦ୍ଭା ଭାଙ୍ଗିଦେବେ। ମାନେ ଅଗାଧୁଆ ବେଳେ ଯଦିଦେଖିଦବ ଜିଏ।
ଦେଖିଦବ ଯଦି?
ହଁ।
ଓହୋ! ତମେ ଗାଧେଇ ପାଧେଇ ପୁରା ସକାଳୁ ସକାଳୁ ଦର୍ଶନ ଯିବେ ଆଉ।
ହୁଁ ଆରେ ରାତିରୁ ରାତିକିରୁ ସରି ସାରିବନି। ସକାଳକୁୁ ସ ସରିସାରିନଥିବ।
ଉଁ ହୁଁ।
ସକାଳୁ ସକାଳୁ ଲାଗେ ନା ଭୋଗ ଉରା।
ତମେ ତ ତୁ ଯାଇଥିଲୁ ନା କଣ ଥରେ ଖାଲି ଯାଇଥିଲୁ ତୁ? କୃଷ୍ଣା ଯାଇଛୁ ତୁ ଯାଇଛୁ।
କି କି ଭାଷା ବେ କି ଭାଷା କୁହନ୍ତି। ନାଇଁ ରଥ ଟାଲା ନୁହେଁ ଭିତରେ।
ମାନେ କଣ ପାଇଁ।
ପଣ୍ଡାରା ପଣ୍ଡା ପଣ୍ଡା ଭିତରେ ଭାଷା ଭା ସବୁ
ଭାଷା
ମାନେ ମା ଭଉଣୀଅଛନ୍ତି ତମେ ଜାଣିବନି ଏଇଟା? ହଁ ବା ହେରା କିଛି କାମ
ଜାଣି ଖାଲି ଗେରୁଆ ବସ୍ତ୍ର ପିନ୍ଧଉଛନ୍ତି ଆଉ। ଜାଣିକି ଖାଲି ଗେରୁଆ ବସ୍ତ୍ର ପିନ୍ଧି ଦେଲେ ଗଟେ ପଣ୍ଡା ହେଗଲା ଶଇଲା ତାଙ୍କର। ହେରା ବି ହଁ ହେଇରା ବି ଆମିଷ ଫାଇଷ ଖାଉଥିବେ।
ଆଉ ଖାଉନଥିବେ ନାଇଁ କରୁଥିବେ।
ହୁଁ। ବ୍ରାହ୍ମଣ ହେରୀକା ଆଜିକାଲି ଛଡୁନାହାନ୍ତି।
ପ୍ରକୃତ ସେବାୟତ ହେଲା ଯିଏ ପରା ତାଙ୍କ ମାନିକି ରହିବ।
ହୁଁ ପୁରା ଭକ୍ତ ତାର ଭକ୍ତି ପୁରା ଯାହା ନିୟମ ପୁରା ପାଳୁଥିବ।
ଆଉ ଆଇଁଷ ଖାଉଥିବ ଭାଷା କହୁଥିବ ଏରା କଣ କଥା।
ହୁଁ ହଁ ପରା।
ଭଗବାନ ତମକୁ ଖରାପ ଭାଷା କୁ କେବେ ଇଏ କରିନାହାନ୍ତି କୁହ ବୋଲି। ତାଙ୍କ ଆଗରେ ପୁଣି କହୁଛନ୍ତି ଏରା ଏରା ପାପା ନୁହେଁ?
ତାଙ୍କୁ ବି କଣ ପଇସାଫଇସା ମିଳୁ ଛି କି ପଣ୍ଡା ମାନଙ୍କୁ?
ପଇସା ମାନେ ଗାଦିଏ ଗାଦିଏ ପଇସା। ସବୁ ସରକାର ଦଉଛି ରେ ପୁଅ। ହାଲୋ।
ସରକାର ତାଙ୍କୁ ଦଉଛି?
ଆଉ? ଜିି ଆମର ଦରମା ଫରମା ମିଳୁଛି ତାଙ୍କୁ ହିନ୍ଦୀ ମିଳୁଛି କେତେ କେତେ? ବେଶି ନୁହେଁ।
ଯିବା।
ଆଁ।
ହେଇ ସେ କହୁଛି କାହା ସହିତ କଥା ହଉଛୁ। ଆଉ ଦଶ ମିନିଟ୍ ହେଲା ମୁଁ କାଟିକି ମୁଁ ଇଆଡେ କଲ କରୁଛି ହୋଲା ଲାଇନି ଥା।
ଆଁ।
ମୁଁ କଲ କରୁଛିୁ ଇଆଡୁ।
ଆଉ।
ହଉ।